ହ୍ୟାଲୋ। ହ୍ୟାଲୋ।
ହୁଁ ହାଲୋ।
ହଁ, ମୁଁ କହିଲି କଣ କରୁଚନ୍ତି?
ହଁ, କୁହନ୍ତୁ।
ଏ କଣ କରୁଚନ୍ତି?
ହ୍ୟାଲୋ! ହଁ, ଏଇଠି ଟିକେ କଣ କହିଲେ ଏଇଠି ଟିକେ ଏଇନା ବସିଥିଲି ମୁଣ୍ଡ ଟା ଯୋଉରେ ବିନ୍ଧୁଚି ଥଣ୍ଡାରୁ ସେଇଥିପାଇଁ ଭଲ ଲାଗୁନ ଟିକେ ବସିଥିଲି ଆଉ ଆପଣ?
ମୁଁ ଏଠି ରୋଷେଇ ଟିକେ କରିକି ଏଠି ବସିଚି ତ ଆଉ। ଆମର ତ ଏବେ ମାର୍ଗଶିର ମାସ ଗୁରୁବାର ଚାଲିଛି ଯେହେତୁ ଟିକେ ଅରୁଆ ଭାତ ଆଉ ଟିକେ ମୁଁ ମୁଗଡାଲି ପକେଇକି ଆମ ଓଡିଆ ଘରେ ସାଧାରଣତଃ ମୁଁ ଡାଲମାକୁ ସମସ୍ତେ ଟିକେ ଭଲ ପାଆନ୍ତି ସେ ଡାଲମା ଟିକେ ବସେଇଛି ଆ ଡାଲମା କରିଛି ଆଉ ଶାଗ ଭଜା ବି ଟିକେ ଆମ ବାଡିରେ ଭଲ କୋଶଳା ଶାଗ ଲଗା ହେଇଥିଲା। ସେଇ ଶାଗ ବି ଆଣିକି ଟିକେ ଭାଜିଛି। ହୁଁ, ବିନା ପିଆଜ ରସୁଣ ଯେହେତୁ ପଡିବନି। ଖାଲି ଫୁଟଣ ପକେଇକି ଶାଗ ଭାଜିଛି। କଦଳୀ ବି ଆମ ବାଇରେ କଞ୍ଚା କଦଳୀ ବି ଆମ ବାଡିରେ ହେଇଥିଲା ସେ କଦଳୀ ବି ଆଣିକି ଭାଜି ଦେଇ ଚି ଆଉ ରୋଷେଇ କରିକି ଏବେ ଏଇଠି ପୂଜା କରିନି ଉଁ ପୂର୍ବରୁ ତ ଉଁ ପୂର୍ବ ଦିନରୁ ସବୁ ଧୁଆ ଧୁଇ କରିଦେଇଥିଲି ଘର ଦ୍ୱାର ଅ ଲିପା ପୋଛା ଆମର ବି ବଡ ଦୁଆରଟେ ଲିପା ଲୁପି କରିଦେଇଥିଲି ଘର ବି ପରିଷ୍କାରରେ ଝାଡି ଝୁଡା କି ଅନ୍ଧୁ ଫନ୍ଧୁ ରହିଲେ ମା ଲକ୍ଷ୍ମୀ କେବେ ବି ଘରକୁ ଆସନ୍ତିନି କି ବାସ କରନ୍ତିନି। ସେ ସବୁ ଅନ୍ଧୁ ଫନ୍ଧୁ ଝାଡି ଘର ଫର ଧୋଇ ପରିଷ୍କାର କରିଦେଇଥିଲି ପୂର୍ବ ଦିନରୁ ଆଉ ରାତି ଦିଟା, ସାଢେ ଦିଟା ପାଖାପାଖି ମୁ ଉଠିଲି। ସାଢେ ଦିଟାରୁ ଉଠିକି ଟିକେ ଆମର ଯେହେତୁ ମାର୍ଗଶିର ମାସ ଗୁରୁବାରେ ଉଁ ପ୍ରଥମେ କଣ କଲିନା ବାସି କାମ ଦୁଆର ଟିକେ ଖତ ପାଣି ପକେଇକି ଟିକେ ଦୁଆର ଟା କୁ ଝାଡୁ ମାରିଦେଲି ତାପରେ ଆସିଲା ପରେ ଆଉ ସବୁ କାମ ସାରି ଦେଇଥିଲି। ଗାଧେଇକି ଗାଧେଇବା ପାଇଁ ଗଲି ଗାଧେଇକି ଆସିକି ତ ଅ ଆମର ଯୋଉ ଅରୁଆ ଚାଉଳକୁ ବାଟିକି ଚିତା ପକାନ୍ତି ତାକୁ ବି ଭିଜେଇ ଦେଇକି ଯାଇଥିଲି ତା ଭିଜେଇ ଦେଲା ପରେ ତାର ଭିେଇ ଭିଜିଲା ପରେ ଘରେ ତାକୁ ବାଟିଦେଲି ଶିଳରେ ବାଟିକି ଟିକେ ଉଁ ସବୁ ଘରେ ପକେଇଲି। ଠାକୁରଙ୍କର ବି କାମ ଟାକୁ ନିତ୍ୟ କର୍ମ ସାରିକି ଫୁଲ ଫୁଲ ଟିକେ କାଢ଼ିକୁଡା ଦେଲି। ଆଉ ଠାକୁରଙ୍କ ଫଟୋ ଫଟ ପୋଛିଲି। ଠାକୁର ଘରକୁ ପରିଷ୍କାରରେ ପୋଛିଲି ଯେହେତୁ ପୂର୍ବ ଦିନ କରେନି ମୁଁ ସେଇ ଦିନ ଯୋଉ ଦିନ ପୂଜା କରେ ତ ସେଇଦିନ ମୁଁ ପୂଜା କରେ ଅନ୍ୟ ଗୁଡା ଧୁଆ ଧୁଇ କରି ଦେଇଥାଏ। ଠାକୁର ଘର ମାନେ ଠାକୁରଙ୍କୁ ଧୋଇଥଥିବା ଦେଇଥାଏ ତାଙ୍କ କପଡ଼ା ସବୁ ଧୋଇଥାଏ। ହେଲେ ଠାକୁରଙ୍କୁ ଘରଟାକୁ ବି ଧୋଇଥାଏ ଯେତେ ଧୋଇଲେ ବି ମୁଁ ସେଦିନ ଆଉଥରେ ପରିଷ୍କାରରେ ଟିକେ ମୁଁ ଠାକୁର ଘରଟା କୁ ଧୁଏ। ଧୋଇ ସାରିଲା ପରେ ମୁଁ ତାପରେ ଏ ଚିତା ଠାକୁର ଘରେ ବି ପକେଇକି ଉଁ ପକେଇ ସାରିଲା ପରେ କଳସ ଟିକେ ବାହାରେ ବସେଇଲି ଫୁଲ ଫୁଲ ବି ଆଣିକି ଫୁଲ ବରକୋଳି ଅ ପତ୍ର ଆଉ ଧୁବ ଘାସ ଏ ସବୁକୁୁ ରଖିଥିଲି ଉଁ ଠାକୁରଙ୍କୁ ଟିକେ ପୂଜା କଲି ଆମର ନି କଳସ ବସେଇଲି। ଆମ କଦଳୀ ପତ୍ର ଟିକେ ଆଣିଲି ଆମର ପ୍ରଥମ ପୂଜା ତ ଯେହେତୁ ତୁ ଭୋର ପୂଜା ଟା କିଛି ଆମେ କରିକି ଦେଇ ପାରିନଥାନ୍ତୁ ଠାକୁରଙ୍କ ଏ ପାଇଁ ଯୋଉ ପିଠା ପିଠି ଦେଇନଥାନ୍ତୁ ନା ପଞ୍ଚାମୃତ ରେ ଠାକୁର ପୂଜା ପାଇବେ। ସେ କ୍ଷୀର ଆଉ ଦହି, ଆଉ ମହୁ, ଗୁଡ ଏସବୁ ପକେଇକି ଟିକେ ପଞ୍ଚାମୃତ କରିକି କଞ୍ଚାମୃତରେ ଠାକୁରଙ୍କୁ ପ୍ରଥମେ ହଳଦୀ ପାଣି ରେ ଧୋଇଦେଲି ତାପରେ ମାଣ ମୁଁ ଟିକେ ଛୋଟ ପିଲା ମୋ କୋଳରେ ବୋଲି ମୁଁ ପାଞ୍ଚ ପାଳି ପର୍ଯ୍ୟନ୍ ମାନେ ଉଁ ଚାରି ପାଳି ମାଣ ବସେଇ ପାରେନି ଶେଷ ପାଳି ବସାଏ। ଆଉ ଫାଷ୍ଟରେ ଚାରିପାଳ ଟିକେ ସେମିତି ପୂଜା କରିଦିଏ ଆଉ ଉଁ ପଞ୍ଚାମୃତ ରେ ଟିକେ ପୂଜା ଠାକୁରଙ୍କୁ ଧୂପ ଚନ୍ଦନ ଏ ସବୁ ଦେଲି ତାପରେ ଦୀପ ଧୂପ ଲଗେଇକି ଅର୍ଘ୍ୟ ଦେଇକି ପୂଜା କଲି ତାପରେ ଆମର ଯୋଉ ଲକ୍ଷ୍ମୀ ପୁରାଣ ବହି ଇଛି ତାକୁ ବି ପଢିଲି ପ ପଢି ସାରିଲା ପରେ ପୁ ଠାକୁରଙ୍କ ପୂଜା ସରିଲା ପରେ ଆସି କି ରୋଷେଇ କଲି ରୋଷେଇ କଲା ପରେ ତ ଏଇ ରୋଷେଇ କରିକି ଯାଉଥିଲି ଏବେ ପୂଜା କରିବା ପାଇଁ ଆଉ ଫୋନ କଲ ଯେ ମୁଁ ଏଇଠି ବସିଛି ଆଉ ତମେ କ କରୁଚ?
ହଁ ମୁଁ ତ ସେମତି ବସିି ଯୋଉ କହୁଥିଲି ମୁଣ୍ଡ ବିନ୍ଧୁ ସେ ଥଣ୍ଡା କାଁକି ନା ଜାଣିଥିବ ଯୋଉ ମାରଗ ଗସିର ମାଛ ତ ଏଇନା ସକାଳୁ କେତେ ରାତି ତିନିଟା ରୁ ଉଠିଲେ ବି ମାନେ କରିବାକୁ ଗଲେ ଜଲଦି କାମ ସରେ ରାତି ତିନିଟାରେ ଏଠିକି କାମଧନ୍ଦା କଲା ବେଳକୁ ହଁ ପୁରା ଭୋରୁ ଉଠା ମୁଣ୍ଡ ଧୋଇ ଦେଇଥିବି ସିନା ବୁଧବାର ଦିନରେ ମୁଣ୍ଡ ଧୋଇ ଦେଇଥିବ। କିନ୍ତୁ କଣ କରିବେ ନା ଗାଧୁ ପିଲା ବେଳକୁ ତ ଥଣ୍ଡା ହବ କଣ ଜାଣିଥିବ ପାଣି କେତେ ଜୋରେ ଥଣ୍ଡା ପାଣି ଆସୁଚି। ଆଉ କାରଣ ଶୀତ ଏତେ ଜୋରରେ ହଉଚି ଯେ ଗାଧେଇଲା କୁଳକୁ ମାନେ ମୁଣ୍ଡ ଖରାପ ହେଇଯାଉଚି ଦେହ ହାତ ଥରି ଯାଉଚି। ଆଉ ଶୀତ ତ ଯାହା ହୋଉଚି ହୋଉଚି ଏଇ ଯୋଉ ମାନେ ଚୁ ସକାଳୁ କ କହିଲେ ସବୁ ଜିନିଷ ତା ପୂର୍ବ ଦିନରେ ଯେତେ ଆପଣ ଯୋଗାଡୁକୁ ଦେଖିଥିବେ ମୋ ତ ମୋ ସାଙ୍ଗରେ ହଉଛି କି ଆପଣଙ୍କ ସାଙ୍ଗରେ ହଉଥିବ କାରଣ ଯେତେ ଆପଣ ଜିନିଷ ଯୋଗାଡିଥିବେ ଯେ ସକାଳୁ ଉଠିଲେ ଏତେ ଜଲଦି ପୂଜା ତଦାବି ଯାହା ହେଲେ ବି ଡେରି ହବ କାରଣ ସିଏ ପୂଜା ଯେହେତୁ ପୁରା ବିଧି ମୁତାବିକ ହବ ସେଥିପାଇଁ। ତ ଆମେ କଣ କରୁନା ପୁ ବୁଧବାର ଦିନରେ ସକାଳୁ ତ ମାନେ ପୁରା ଘର ଦ୍ଵାରା ଝାଡୁ ଯୁଆଡୁ ସଫା କରିକି ପୋଛା ହୁଏ କାରଣ ଗୁରୁବାର ଘର ପୋଛା ହୁଏନି। ଆଉ ସେଇଠି କ କରୁ ଝୋଟି ଆମେ ସନ୍ଧ୍ୟା ବେଳକୁ ଆଳମ୍ଭ କରି ପକେଇଉଜେ ମାନେ ଅଣ୍ଟା ଏଠି ସବୁ କାଟେ କାରଣ ଜାଣିଥିଏ ଗୁରୁବାରେ ଚୁ ଇତା ଝୁଟି ହଉ ବା ମହୁଯବୁ ହୋଊ ଶରଣରେ କାରଣ ଆମର ଏଇଆଡ଼େ ଝୁଟି ପଡେ ନି। ଯେତେବେଳେ ମାର୍ଗଶିର ମାସରେ ଯୋଉ ପାଡି ଶରଣ ପଡେ ମୁରିଜ ପଡେ ଆଉ ଚାରିପାଳିି ଆମୋରେ ଝୁନ୍ଟି ପଡେ। ଆଉ ସେ ଯୋଉ ଝୁଟି ଜାଣିଥିବେ ଚିତା ଟାକୁ ଯେତେ ଆମେ ମାନେ ଧୀରେ ଧୀରେ ମାଠିକି ପକେଇବାଜେ ସେ ଟିକି ସୁନ୍ଦର ଦିଶିବ ଛାନିଆ ହେଲେ ତ ଚିତା ଟା ମାନେ ଖରାପ ହେଇଯିବ। ଆଉ ଏମିତି ଚିତା ପକେଇବା ପକାଇ ଆପଣ ଅଣ୍ଟା ମାଡ ହେଇଯାଇଥିବ ପୁଣି ତା ତାରେ ଆସ ଇଆଡେ ରୋଷେଇ କରିବ ଘର କାମ କର ମାନେ ସୋଉ ସୋଉ ରାତି ବାରଟା ହେଇଯିବ ପୁଣି ଆପଣ ରାତି ତିନିଟା ଶୋଇଲା ବେଳକୁ ସାଙ୍ଗେ ସାଙ୍ଗେ କୁଆ ନିଦ ହଉଛି କି ହଁ ଅଧଘଣ୍ଟା ଘଣ୍ଟ ଗଲାବେ ଗୋଟେ ଧୋଉକୁ ଧରି ନିଦ ହେଲା ବେଳକୁ ପୁଣି ତିନିଟା ଉଠ ଘଣ୍ଟ ବି ନିଦ ପୁରା ହେଇନଥିବା ଭାରି ମୁଣ୍ଡ ବିନ ଏସବୁରେ ମାନେ ଖୁସି ଲାଗେ ମାର୍ଗଶୀର ମାସ ଟା ମାନେ ମାଙ୍କ ମାସ ଯେହେତୁ ମା କର ଆଗମନ ହୁଏ କାରଣ ସିଏ ହଉଛନ୍ତି ଧନର ଦେବୀ। ଆଉ ଆମର କଣ କରୁନା ଯୋଉ ବେଣୀ କୁହନ୍ତି ଯୋଉ କଳା ଧାନ ର ବୁଣୀ ମୁଁ କଣ ମତେ ବେଣୀ ତିଆରି କରି ଆସେନି ମୁଁ ଆଉ ସବୁ ପୂଜାର ଆୟୋଜନ କରେ ବୋଉ ମୋର ବେଣୀ ତିଆରି କରିଦିଏ ହଁ ଯୋଉ ଆମର ଯୋଉ ଧଳା ଧାନ ସେଇ ଧଳା ଧାନରେ ଆମର ହ କହିଲ ବେଣୀ ସେ ମାନେ ଏତେ ସୁନ୍ଦର ଭାବରେ ବେଣ୍ଟିିକ ବେଣ କରେ ଆପଣ କହିବେ ଯେତି ବଜାରରୁ ସେଇଟା ବେଣଟା କିଣା ହେଇକି ଆସିଯିବି ସେମିତି ମାନେ ବେଣଟା ମାନେ ସେ ତିଆରି କରେ ଆମେ ସେ ମାଣ ଆ ଆମର ମାନେ ମାଣ ଭଉଣୀ ଆମର ଯେହେତୁ ପୂର୍ବ ପୁରୁଷରୁ ନାହିଁ ମାଣ ଭଉଣୀ ବସେନି ଆମର ଖାଲି ମାଣଉ ପରେ ମାନେ ଧାନ ଦିଆ ହେଇକି ବର୍ଷାଯାଏ ଗୁଆ କୋଉଠି ଥୁଆ ହେଇକି ବର୍ଷାଯାଏ ଆମେ ଲଷ୍ମୀ ଠାକୁରଣ କଣ କରୁନା ହଳଦୀ କ୍ଷୀର ଆଉ ଗ ଗଙ୍ଗା ଜଳ ମହୁ ଏମିତି ପକେଇ ହେକି କଞ୍ଚା ଆମୃତରେ ଗାଧୁ ତାପରେ ଆଉ ଟିକେ ଶୁଦ୍ଧ ଜଳରେ ଅଗୁର ପକେଇକି ଗାଧେଇ ଗୋଟେ ନୂଆ କପଡ଼ ଟା ତାଙ୍କୁ ପୋଛି ଦଉ ତାପରେ ତାଙ୍କର ନୂଆ ଘାଗରା ବସ୍ତ୍ର ଓଡୁଣି ଆଉ ଶୃଙ୍ଗାରଗ ଯେଉମିତି ମାଳି ନା ଛୋଟ ଛୋଟ ଚୁଡ଼ି ସବୁ ପୂଜା ଦୋକାନ ରୁ ଆଣିକି ରଖିଥାଉ ସବୁ ସବୁ ପିନ୍ଧି ଦେଇକି ମାଆଙ୍କର ମାନେ ଚନ୍ଦନ ସିନ୍ଦୁର ସବୁ ଭାବେ ସାଜାସଜା କରିଦଉନି ପଦ୍ମ ଫୁଲ ଆମର ଏଠି ଆମ ଗାଁରେ କଇଁ ଫୁଲ ମିଳେ କିନ୍ତୁ ପଦ୍ମ ଫୁଲ ଟା ଆମେ କିଣିକି ଆଣୁ ଗାଁ ପାଖରେ କଇଁ ଫୁଲ ଥାଏ ଆଣୁଗରି ଆଉ ପଦ୍ମ ଫୁଲ ଟା କିଣା ହେଇକି ଆ ମାଆଙ୍କ ହାତରେ ଦଉ କଇଁ ଫୁଲରେ ସବୁ ଖଟୁଲି ସଜଉ ଆଉ ଗେଣ୍ଡୁ ହାର ବି ମାନେ ଆମ ଗଛରେ ତ ବହୁତ ଗେଣ୍ଡୁ ଫୁଲ ହେଇଛି ସେ ଗେଣ୍ଡୁ ଫୁଲର କଣ କରୁ କହୁଛି ମାନେ ହାର କର ଆଉ ସବୁ ଛୋଟ ମାନେ ବି ମାନେ ତାକୁ ସବୁ ଦୁହିଁ ଦେଇକି ମାନେ କଳସ ଚାରିପଟେ ସଜେଇକି ଓମ୍ ଲେଖୁ କି ମାଆଙ୍କ ଚାରିପଟେ ମା ଲେଖୁ ତୁ ବହୁତ ବଢିଆରେ ସଜଉ ଆଉ ପୂଜା ଅର୍ଚ୍ଚନା କଲା ପରେ ଆମର ଗୋଟେ ଅଛି କଣ କହିଲେ ମାନେ ଘର ବାଟ ମହରେ ଦାଣ୍ଡ ମ ମୁହଁରେ ନେଇ ଲିପା ହେଇଥାଏ ସେଠି ଦୀପ ଦୁଃଖ ମାନେ ମାଙ୍କୁ ସେଠି ଆଗମନ ପାଇଁ ଆଗ ସୁମରଣ କରାଯାଏ ଫୁଲ ଯଦି ଧୁବ ବର ଗୋଳି ପତରେ ବି ଥିବା ଯାଏ ଆଉ ମାଙ୍କ ଆରାଧନା ହବେ ଝୁଣା ସେଠି ଭଲ ଭାବରେ ପୂଜା କରିବା ମାର୍ଗଶିଂର ମାସରେ ତ ଜାଣିଥିବେ ପିଠା ପଣା ସବୁ ଦୀପାଳି ଆମର ଦି ଦି କି ତିନି ତିନି ପ୍ରକାରର ଭୋଗ ହୁଏ ଯେମିତି ମୁଁ ଆପଣଙ୍କୁ କହୁଛି ଯେ ପ୍ରଥମ ପାଳିରେ ଆମେ କଣ କରୁ ନା ଖେଚୁଡି କରୁ ଯୋଉ ଖେଚୁଡିରେ ମାନେ ହଳଦୀ ପଳେନି ମାଆଙ୍କର ଆମର ହଳଦୀ ପଡେନି ଏପଟେ। ଖେଚୁଡି ସାଙ୍ଗରେ ମାଲପୁଆ କରୁ ଆଉ ଆମର ଦ୍ଵିତୀୟ ଯୋଉ ଗୁରୁବାର ଟା ପଡେ ଆମେ ସେଥିରେ କଣ? କରୁନା ଆମର ଯୋଉ ସବୁ ପୁଳି ହୁଏ। ସେ ଆଉ ତା ସାଙ୍ଗରେ ସବୁ ଯୋଉ ଛୋଟ ଛୋଟ ଲଡୁ ତିଆରି କରୁ ଆଉ ମାଙ୍କ ପାଇଁ। ମାନେ ମାଆଙ୍କର ବେଶୀ ପ୍ରିୟ ଶାଗ ଭଜା ଅରୁଆ ଭାତ ଡାଲମା ମାନେ ସବୁ ବିନା ପିଆଜ ରସୁଣ ର ହେଇଥିବ ସେଇଟା। ମାଙ୍କୁ ଦଉ ଆଉ ତୃତୀୟ ପାଳରେ ଆମର ଯୋଉ ଗିରି ମାନେ ସେଟା ଚାଉଳ କି ହୁଏ ଏଟା ମାନେ ପାଏସ ହୁଏ ପାଏସ ଭଳିଆ କରୁ। ଁ ବସୁମତୀ ଚାଉଳରେ କରୁ। ଆଉ କାନିକା ତା ସାଙ୍ଗରେ ଆଉ ତା ସାଙ୍ଗରେ ଆମେ ଯୋଉ ଯୋଉ ନା କଣ କହିଲେ ଛେନା ପୋଳି ଯୋଉ ଖାଲି ପୁଳି ଅଛି ଗୋଟେ ମାନେ ଆମେ କରୁ। ଯୋଉଟା ଚୁନାରେ ଜଙ୍କା ହେଇକି ଆଉ ଏଟା ହୁଏ ଆମର। ହଁ ଆଉ ଆପଣଙ୍କ ଆଡେ କଣ କଣ ଭୋଗ କରନ୍ତି ସବୁ?
ଆମର ଏପଟେ ହୁଏ ଠାକୁରଙ୍କର ତ ଯାହା ହେଲେ ବି ତ ଶାଗ ଭଜା କଦଳୀ ଭଜା ହୁଏ ତା ସହିତ ପିଠା ହୁଏ। ଆମର ମଣ୍ଡା ପିଠା କରାଯାଏ କାକରା ପିଠା କରାଯାଏ ଗୋଟେ ଚିତଉ ପିଠା କରାଯାଏ ବି। ଆମର ବଡ ମାନେ ଯୋଉ ଶେଷକାାଳି ଦିନ ବିଭିନ୍ନ ପ୍ରକାରର ପିଠା ହୁଏ କିନ୍ତୁ? ଆରିସା ପିଠା ବି ଚାହିଁଲେ ମାନେ ଗୋଟେ ଖ୍ଷିରି ପିଠା କରାଯାଏ। ଆଉ ମାଲପୁଆ ବି ଆମର ଏପଟେ ବି ଆମର ବି ମାଲପୁଆ କରାଯାଏ। ଆମର ଏପଟେ ବିଭିନ୍ନ ପ୍ରକାର କକୁଳି ବି ଚାହିଁଲେ କରନ୍ତି ମାନେ ଠାକୁରଙ୍କଥିରେ ଲାଗୁ କି ନ ଲାଗୁ ଆମର ମଣ୍ଡା ହୁଏ ଯେ ଚାଉଳରେ ଗୋଟେ। ମଣ୍ଡା ହୁଏ ଯୋଉ ଚାଉଳକୁ ଗୁଣ୍ଡ କରିକି ତାକୁ ଯନ୍ତ ତିକି ନଡିଆ ଭାଜିକି ତା ଭିତରେ ପୁର ଦେଇକି ସେଟା ମାନେ ଏ ତେଲରେ ଛଣା ଯାଏନି ପାଣି ରେ ଛଣା ଯାଏ ନହେଲେ। ଗୋଟେ ଯୋଉ ସିଝା ପିଠା ସେଟା ଯୋଉ ଟାଇପ ର ହୁଏ ମାନେ ଡିକିଛି ଉପରେ ଥୁଆ ହେଇକି ଯୋଉ ତାକୁ ବମ୍ଫା ଯାଏ ସେ ପିଠା ଟା ବି ଗୋଟେ ମଣ୍ଡା ପିଠା କରାଯାଏ। ଆଉ ସୁଜି ରେ ବି ଗୋଟେ କାକରା କରି କରାଯାଏ ଏପରିକି ବିଭିନ୍ନ ପ୍ରକାର ରା ଯେଉଁ ପିଠାପଣା ବି ହୁଏ। ଆଉ ଆମର ତ ସାଧାରଣତଃ ଆମର ଗୁରୁବାର ଦିନ ସମସ୍ତେ ଯେହେତୁ ଆମେ ସଧବା ନାରୀ ମାନେ ନା ସମସ୍ତେ ଉ! ଅ ଧଳା ଶାଢୀ ବି ପିନ୍ଧିଥାନ୍ତି ମାନେ ଗୁରୁବାର। ଲୁଗା ଆଉ ପାଦରେ ଅଳତା ବି ଲଗାନ୍ତି। ଅଳଙ୍କାର ବି ଲଗେଇକି ମାନେ ସଜା ହୁ ମାନେ ସୁନ୍ଦର ଦ। ଶିବା ପାଇଁ ଯେହେତୁ ଆମ ମାନେ ଗୋଟେ ଗୋଟେ ଲକ୍ଷ୍ମୀ। ଆମ ଦେହରେ ଅଳଙ୍କାର ଥିବା ଥିଲେ ବହୁତ ସୁନ୍ଦର ଦେଖାଯାଏ। ସେଥିପାଇଁ ଆମେ ଭଲ ଶାଢୀ ଅଳତା ଆଉ ନେଲପଲେଶୀ ସ୍ତ୍ରୀ ଲୋକ ମାନ ପ୍ରତି ଘରେ ଲଗାନ୍ତି। ଆଉ ଠାକୁରଙ୍କର ଆମର ବି ଏଠି ପୋଖରୀ ଅଛି। ହୁଁ ମୋ ବାପା ଆମର ଯେମିତି ଜାଣିବେ ମାନେ ମାର୍ଗଶିର ମାସ ଗୁରୁବାର ମାନେ ମୋ ବାପା। ବା ମାମେ ମାନେ ବସ ଉଠେଇଦବୁନୁ। ବାପା ଯାହା କେମିତି ହଉ ପଦ୍ମଫୁଲ ଧରିକି ଆସିବ। ସେ ଆମ ତମର ସେପଟେ ମିଳେନି କିନ୍ତୁ ଆମର ଏପଟେ ପଦ୍ମ ଫୁଲ ଅଛି। ବାପା ଯେମିତି ହଉ ପ୍ରାଣ ପ୍ରାଣେ ଯାଇକ କି ଯାହାହଲେ ବି ମାନେ ଗୁରୁବାର ଦିନ ଯେମିତି ହଉ ଗୋଟେ ପର୍ବ। ଫୁଲ ଧରିକି ଆସନ୍ତି ଗୋଟେ ହଉ। ଯେତିକିଟା ଥିବ ଧରିକି ଆସନ୍ତି ଆଉ ଗେଣ୍ଡୁ ତ ଆମର ଯେହେତୁ ନଈ କୁଳିଆ ଜାଗା ଆମର ଏଠି ପାଣି ଫାଣି ଅସୁବିଧା କିଛି ନାହିଁ ଆମ ଫୁଲ ଗଛ ପ୍ରବଳ। ଗେଣ୍ଡୁ ଆଉ ସେ ଯୋଉ ଗୋଟେ ଆଉ ଗୋଟେ ଚଉବର ଫୁଲ ଥାଏ ସେଟା ଆଉ ବିଭିନ୍ନ ପ୍ରକାର ଟଗର, ମନ୍ଦାର ଆମ ବାଡିରେ ସବୁ ପ୍ରକାରର ଫୁଲ ଅଛି। ଫୁଲର ଫୁଲର କୌଣସି ଅସୁବିଧା ହୁଏନି
ଆଉ ମୁଁ ଟିକେ ଏବେ ରହୁଛି ମୋ ମୁଣ୍ଡଟା ଜୋରରେ ବିନ୍ଧା ହଉଛି। ଶୋଇବି ପରେ କଲ୍ କରିବି
ହଁ